ହ୍ୟାଲୋ ହଁ ମାଡମ୍। ମାଡମ୍ ନମସ୍କାର ଆଉ କଣ କରୁଥିଲେ?
ନାଇଁ ଏଠି ଘର କାମ ଦାମ ସାରିକି ଏଠି ବସିଥିଲି ଆଉ।
ଆଜ୍ଞା ଏଇ ଟିକେ ନାଇଁ ଏଇଠି ସିଏ ଘର କାମ ସାରିକି ଏଇଠି ବସିଥିଲି ଆଉ ମୁଁ ବସିଥିଲି ତାପରେ ଅ ଆପଣଙ୍କ ସହିତ କଥା ହଉଥିଲି ତ ଆଉ ଟିକେ ପୂର୍ବରୁ ଏବେ ତ ଆମେ ଯୋଉ ଏଇ ବିଷୟରେ କଥା ହଉଥିଲେ କି ଯୋଉ ଖରା ହଉଚି ଏତେ ଜୋର ମାନେ କାରଣ ଟା ଆଉ ମାନେ ତମକୁ ଲାଗୁନି କି ମାନେ ଗଛ କାଟିବା ସାଙ୍ଗେ ରେ ବି ଆ ଲୋକମାନେ ଯୋଉ ପାଣିଟା ଅଛି ସେଇଟା ବି ବହୁତ ନଷ୍ଟ କରୁଛନ୍ତି ଆଉ ଯୋଉଠି ବି ଯେ ଯୋଉଠି ଯେତିକି ପାଣି ବି ରହିଲା ତାକୁ ବି ମାନେ
ଲୋକ ତ ହଁ ଲୋକ ପାଣି ପାଉନାହାନ୍ତି ହେଲେ ଗୋଟେ ଗୋଟେ ଲୋକ ଅଛନ୍ତି ପାଣି ଅଯଥାରେ ନଷ୍ଟ କରିବେ ଯେତିକି ଦରକାର ଥିବ ସେତିକି ୟୁଜ୍ ନ କରିକି ମାନେ ଅଧିକ ୟୁଜ୍ କରିବେ।
ହଁ ଯେମିତି ହେଲା କି ମାନେ ପିଇବା ପାଣି ଆସୁଛି ଯେମତି ଗାଁ ମାନଙ୍କୁ ସବୁ ଦିଆଯାଇଛି ତ ପିଇବା ପାଇଁ ପାଣି ଲୋକ ନବା ପାଇଁ ଠିଆ ହେଇଥିବେ କିନ୍ତୁ ସେମାନେ ତାଙ୍କର ସଫାସୁଫି ହଁ କିଏ ଗାଡି ଧୋଉଥିବ କିଏ ସଫା କରୁଥିବ ଏମିତି କରିକି ନଷ୍ଟ କରୁଚନ୍ତି ଉଁ ମାଟିରେ ତ ସେ ହଉ ହେଲା ଯଦି ବର୍ଷା ପାଣି ବି ଅ ମାଟି ଭିତରକୁ ବି ଯାଇ ପାରୁନି ଆମେ ଯେତିକି ପ୍ଲାଷ୍ଟିକ ବ୍ୟବହାର କରୁଚେ ସବୁ ତ ପକେଇ ଦଉଛେ ଏଣେତେଣେ ଫୋପାଡ଼ି ଦଉଛେ ତ ସେ ଯୋଉ ପ୍ଲା ପ୍ଲାଷ୍ଟିକ ବି ସିଏ ରହିଗଲା ମାଟିରେ ଗୋଟେ ଗୋଟେ ସିଏ ତ ଆଉ ମାନେ ମିଲେଇବନି ନା ମାଟିରେ ତ ଗୋଟେ ଗୋଟେ ଆସ୍ତରଣ ହେଇ ରହିଗଲା ତ ବର୍ଷା ବି ଯୋଉ ଯେତିକି ମାତ୍ରା ରେ ହଉଚି ସେଇଟା ବି ଆଉ ମାଟି ତଳକୁ ପୁରା ଗଭୀର ତଳକୁ ବି ଯାଇପାରୁନି ନା ତମକୁ ଏଇ ବର୍ଷା ପାଣିର କିଛି ସୁବିଧା ମିଳିପାରୁଛି ନା ଏଇ ଯଉ ପାଣି ବି ଆଣୁଛି ଆମକୁ ଆ ସେମାନେ ବି ପ୍ରାୟତଃ ଲୋକ ଅଛନ୍ତି ନଷ୍ଟ କରିଦଉଛନ୍ତି ତ ସେଇଟା ଟିକେ ବୋଧେ ସମସ୍ତେ ବୁଝିବା ଦରକାର କି ଏତେ ପାଣି ବି ଖର୍ଚ୍ଚ କରିବା କଥା ନାଇଁ ଯେତିକି ଦରକାର ହେଲା ଆଉ
କ ବହୁତ ମାନେ ଗୋଟେ ଟ୍ୟୁବେଲ ଲାଗିଥିବ ଦେଖିଥିବେ ମାନେ ଶହେ ଜଣ ଲୋକ ଗୋଟେ ବାଲ୍ଟି ପାଣି ନବା ପାଇଁ ହଇରାଣ ହୁଅନ୍ତି।
ହଁ।
ତ ବହୁତ ପାଣିର ଅସୁବିଧା ଆଉ ଲୋକ ତ ଖାଲି ପାଣି ନଷ୍ଟ କରୁଛନ୍ତି ଆଉ ମାନେ ଇଲେ ଫାକ୍ଟ୍ରିର ବି ସେହି କାମ ମାନେ ଫ୍ୟାନ୍ ଲଗେଇ ଦେଇଥିବେ କୁଆଡ଼େ ମାନେ ଯାଉଥିବେ।
ହଁ ମାନେ ବସିଲେ ବସ ଆସିଲେ କିଛି ମାନେ ଯଦି କାମ ପଡିଗଲା ଉଠିଲେ ତ ପଳେଇଲେ। ଆ ସେଇଟା ତ ବନ୍ଦ କରିବା କଥା ନା ନାଇଁ ନେ
ତ ଲାଇନ୍ ବିଲ୍ ବି ତ ଉଠୁଚି ସେଇ କଥା ଭାବିବା କଥା ନୁହଁ।
ଆ ହାଇ ସେଇଟା ମାନେ ସେ ଭାବୁଛନ୍ତି କି ଏଇଟା ମାନେ ଅସରନ୍ତି ଜିନି ଅସରନ୍ତି ଜିନିଷ ବୋଧେ ମାନେ ସେମାନଙ୍କୁ ଲାଗେ। କିନ୍ତୁ ସେମାନଙ୍କୁ ଟିକେ ବୁଝେଇବା ଦରକାର କି ନାଇଁ ଏସବୁ ଜିନିଷର ବି ଏ ଯେତିକି ଅଛି ସେତକ ବି ସରିପାରେ।
ହଁ ସେଗୁଡା ଭାବୁନାହାନ୍ତି ବା।
ଏ
ଫ୍ୟାନ୍ ତ ଲଗେଇ ଦେଇକି ହିଁ ପଳାନ୍ତି। ଯେତିକି ଫ୍ୟାନ ମାନେ ଆବଶ୍ୟକ ଯଦି ଗରମ ଲାଗୁଚି ତ ଫ୍ୟନ୍ ଟା ଲଗେଇ ବସିବ ଅଯଥାରେ କଣ ପାଇଁ ମାନେ ଏହା ନଷ୍ଟ କରିବ।
ହଁ। ଇଲେକ୍ଟ୍ରିକ ନଷ୍ଟ କଲେ ପାଣି ନଷ୍ଟ କଲେ ପାଣି ତ ମାନେ ମେନ ଆମ ଜୀବନ ଯୋଉଥିରେ। ଏକେରେ ତ ଆମେ ଗଛ କାଟିଲେ ଯୋଉ ଦ୍ଵାରା କି ବର୍ଷା। ହଁ ଗଛ କାଟିବା ଦ୍ଵାରା ବର୍ଷା କଲେ ଯେତିକି ବି ଯୋଉଠି ବି ପାଣି ରହିଲା ସେଠି ଏ ଗାଈ କି ଗାଧେଇ ଦେଲେ ସେ ପାଣି ଅପରିଷ୍କାର ହେଲା। ହେଇଥିରେ ବି ମଣିଷ ମାନେ ବ୍ୟବହାର କଲେ ତାଙ୍କ ଦେହ ଖରାପ ହେଲା।
ହଁ।
ଏମିତି
ଆଉ କଣ?
ଦେଖାଯାଉ ମାନେ ଲୋକମାନେ ଯିବେ ସଚେତନ ହେବେ। ଅ ଧୀରେ ଧୀରେ ପରିବେଶ
ଆମେ ବି ଯେତିକି ଲୋକଙ୍କୁ ଚାହିଁବା ସଚେତନ କରେଇବା ପାଖ ଆଖ ଲ ଲୋକଙ୍କୁ। ତ ତାପରେ ଦେ ଖିବା କଣ ହଉଛି ସେମାନେ ଆଗ ସୁଧରନ୍ତୁ ତାପରେ ମାନେ ନିଜ ପାଖ ଲୋକକୁ ଆଗ ସୁଧରିବାକୁ ଚେଷ୍ଟା କରିବା। ତାପରେ ଅନ୍ୟ କଥା ମାନେ ବାହାରେ ଦେଖା ଅଛି କାରଣ ଆମେ ଯଦି ମାନେ ଗୋ ଗୋଟେ ଏରିଆରେ ଲୋକ ସୁଧୁରିବା। ତାପରେ ଆଉ ଗୋଟେ ଏରିଆ ଦେଖିକି ଏମିତି ସୁଧୁରିବ ତ ଏମିତି ଗୋଟେ ପରେ ଗୋଟେ ହବ।
ନିହାତି ଆମେ ଆମେ ଦଶ ଜ ଦଶ ଜଣ ଲୋକ କଣ କହିଲେ ସେ ଦଶ ଜଣ ଭିତରୁ ବି ଯଦି ପାଞ୍ଚ ଜଣ ବି ଟିକେ ବଦଳି ଗଲେ ନାଇଁ ଟିକେ ଗଛ ଲଗେଇଲେ ଗଛର ଦାୟି ତ୍ବ ନେଲେ ତାହେଲେ ହଁ ହଁ ସେମିତି। ହଁ ଠିକ ଠିକ କଥା ଆଉ ଆପଣ ମାନେ ହଁ କୁହ।
ହଁ କୁହନ୍ତୁ।
ମୁଁ କହୁଥିଲି କି ଆ ଆହୁରି ବି ଆମ ପାଇଁ ଗୋଟେ ସୁବିଧା ମାନେ ଏବେ ଯେମିତି ମୁଁ ଏଇ ଅ ଅଳ୍ପ କିଛି ଦିନ ହ ହବ କିଛି ଗୋଟେ ଯେମତି ଅନଲାଇନ ସପିଙ୍ଗ କରୁଛନ୍ତି ଅନଲାଇନ ରୁ ଅ ଜିନିଷ ମଗଉଛନ୍ତି। ଆମେ ତ ସେମିତି କିଛି ଗୋଟେ ଜିନିଷ ମଗେଇଥିଲି ମଗେଇ ମଗେଇ ତ ଦେଇଥିଲି। କିନ୍ତୁ ଅ ଯୋଉ ସାଇଜ ର ମଗେଇ ମୁଁ ସେଟା ଆସିଲା ସେ ସେଇ ସାଇଜ ଆସିଛି କିନ୍ତୁ ଆ ହଉ ସେଇ ସାଇଜ ର ଫିଟ୍ ଆସୁନି। ତ ମତେ ତ ଏଇଥିରୁ ଲାଗିଲା କି ଆମକୁୋଉ ଦୋକାନ କୁ ଯାଇକି ହଉ କିଣିବା ହିଁ ଦରକାର। କାରଣ ଅନଲାଇନ ସପିଙ୍ଗରେ ସିନା ସମୟ ବଞ୍ଚି ଯାଉଛି କିନ୍ତୁ ଜିନିଷ ଠିକରେ ଆସିପାରୁନି ମୋତେ ଲାଗୁଛି ଆଉ ତ ତମକୁ କଣ ଲାଗୁଛି ସେ ବିଷୟରେ କିଛି କହିପାରିବେ
କଲେ ନହିଁ ମୁଁ ତ ଅର୍ଡ଼ର କଲେ ଅନଲାଇନ୍ ଭଲ କ୍ୱାଲିଟି ସବୁ ବି ଭଲଆସେ ମୋତେ ପୁରା କମ୍ଫର୍ଟେବୁଲ୍ ହୁଏ ଯେଉଁ ସାଇଜ୍ ମଗେଇଥିବି ସେଇ ସାଇଜ୍ ର ଆଉ ଅନଲାଇନେ କଲେ କିନ୍ତୁ ତୁମେ ମାନେ ଆପଣ ଜାଣିପାରିବେନି ସେଇଟା ପୁରା କମ୍ଫର୍ଟେବୁଲ୍ ଆସିବ ଥିବ କଲର ଟିକେ ଅଲଗା ଆସିବ ମୁଁ ଗୋଟେ ପ୍ୟାଣ୍ଟ ବି ଅର୍ଡ଼ୱେର କରିଥିଲି ସେ ଟା ଟିକେ କଲର ମାନେ ଅଲଗା ଆସିଲା ତ ଦିଟାକୁ ବି ଭଲ ହେଇପାରିବ ଟାଇମ ବି ଭଲ ବଞ୍ଚିପାରିବ ଆଉ ଆପଣ ଯଦି ମାନେ ମାର୍କେଟ ରୁ ଯାଇକି କିଣିବେ ତ ଆପଣ ଭଲ କି ତୁମରିକି ମାନେ ସେ କପଡ଼ାଟା କେମିତିଆ ମାନେ ଶୀଘ୍ର ଚିରିବ କି ନାହିଁ ଲଙ୍ଗ ଲାଷ୍ଟିଂ କରିବ କି ନହିଁ ସେଇଟା ଜାଣିପାରିବେ ତ ଅନଲାଇନରେ ସେଇଟା ଜାଣିପାରିବେନି କିନ୍ତୁ ଅନଲାଇନ ରେ ଟାଇମ ବଞ୍ଚିବା ପାଇଁ ସବୁ ଅର୍ଡର କରନ୍ତି ଜିଓ ମାଟ ରେ ବି ଖାଇବା ଜିନିଷ ଅର୍ଡର କରନ୍ତି ଆପଣ କେବେ କରିଛନ୍ତି
ଅ ହଁ ଖାଇବା ଜିନିଷ ତ ଅର୍ଡର କରିଛି ସେ ସବୁ ଆସିଛି ଠିକ ସେ କିନ୍ତୁ ଏଇ କପଡା ହେଇଗଲା କି ଜୋତା ହେଇଗଲା ଏଇଟା ବି ଗୋଟେ ଭଲ ଜିନିଷ କି ଅନଲାଇନ ହଁ ଗୋଟେ ଗୋଟେ ଜିନିଷ ତ ଖରାପ ପଡେ ସେଇଟା ବୋଧେ ହୁଏତ ଆମେ ଟିକେ ଭଲସେ ଦେଖିକି ଆଣିବା ଉଚିତ ମାନେ ଟିକଏ ଭଲସେ ସେ ଜିନିଷକୁ ଦେଖିକି ତାାର ସାଇଜ୍ ଦେଖିକି ଯେମିତି ଗୋଟେ ଆସିଯାଏ କି ଯୋଉମାନେ ସବୁ ନେଇଛନ୍ତି ପ୍ରଡ଼କ୍ଟ ନେଇଛନ୍ତି ତ ସେମାନେ ବି ସେୟାର କରିଥାନ୍ତି ତାଙ୍କ ରିଭ୍ୟୁ ଟା ସେ ସବୁ ଦେଖିକି ଆଣିବା ଉଚିତ ଆଉ ଅନଲାଇନ ସପିଙ୍ଗ ର ଫାଇଦା ଟା ଏଇଆ କି ଆମକୁ ଗୋଟେ ଜାଗାରେ ବସିକି ଅ ସବୁ ପ୍ରକାର ଜିନିଷ ମିଳିଯାଏ କପଡା ହେଇଗଲା ଜୋତା ହେଇଗଲା ବହି ହେଇଗଲା ଅ ଘର ଜିନିଷ
ବି ଘର ଜିନିଷ ଟେସନାରୀ ଜିନିଷ ବି ହଁ ମେକଅପ୍ ଜିନିଷ ସବୁ ବି ମିଳିଯାଏ
ଏମଞି ଯାଉଛି ଆଉ ସବୁ ଜିନିଷ ବି-
କି ଦେହ ପାଇଁ ଭଲ ଆଉ ଯେଉଁ ମେକପ୍ ଜିନିଷ ଅର୍ଡ଼ର କଲେ ସେଇଟା ସ୍କିନ୍ ପାଇଁ ଭଲ କି ନାହିଁ! ସେଇଟା ତ ଆମେ ଜାଣିପାରିବାନି ତ ଏଟା ମାର୍କେଟକୁ ଯାଇକି ଆଣିବାକୁ ପଡିବ।
ତ ଏମିତି କିଛିଟା ଜିନିଷ ହଁ ତାମାନେ ଏମିତି କିଛିଟା ଜିନିଷ ଅଛି ଯୋଉଟା କି ଆମେ- ବଜାରକୁୁ ଯାଇକି ହିଁ ଆଣିବା ଉଚିତ। ଯୋଉଟା କି ଟିକେ ପରିଶ୍ରମ ଟାଇମ ଲାଗିବ କିନ୍ତୁ ଦେଖି- କି ଆଣିବା ସେଟା ବି ଭଲ ହବ ଡଟ- ତା ମାନେ ଦିଟାକୁ ହିଁ ସମାନ ମାନେ ଅନଲାଇନ ସପିଙ୍ଗ ବି ଭଲ- ମାର୍କେଟରୁୁ ବି ଯାଇକି ଆଣିପାରିଲେ ବି ସିଏବି ଭଲ।
ହଁ କିନ୍ତୁ କଟେ-
ଚୋରସ
ହଁ କୁହନ୍ତୁ-
ଅ ଯାହାର ସୁବିଧା ଅଛି ମାନେ- ଯଦି ପାଖରେ ବଜାର ହେଇଗଲା ତ ଯାଇକି ଆଣିପାରିବେ ସେଇଟା ବି ସୁବିଧା। ଆଉ ଯୋଉମାନଙ୍କ ପାଖରେ ସେଇ ଜିନିଷ ସେ ବଜାରରେ ମିଳୁନି ସେଇ ପାଖାପାଖି ମିଳିବନି- ତ ସୁବିଧା ଅନଲାଇନ ରେ କଣ କି ସବୁ ମିଳିଯିବ ଆମ ଘର ପାଖ କୁ ଆସିଯିବ କୁଆଡେ ଯିବାକୁ ହିଁ ପଡିବନି।
ହୁଁ ଆପ ଆପଣ ବି ଦେଖିଥିବେ ମାନେ ମାର୍କେଟରେ ଯୋଉ ଜିନିଷ ମିଳୁନି ଅନ୍ ଅନ୍ଲାଇନ ମାନେ ଆପ ରେ ସେ ଜିନିଷ ମିଳୁଛି ତ ମାର୍କେଟରେ ଖୋଜିବାକୁ ପଡିବ ଗୋଟେ ଜିନିଷକୁ ମାନେ ପୁରା ମାର୍କେଟ ଟା ବୁଲିଲେ ବି ବେଳେ ବଳେ ମିଳେନି ଆଉ ବହୁ ଖୋଜି ଖୋଜି ମିଳେ। କିନ୍ତୁ ମାନେ ଅନ୍ଲାଇନରେ କଣ ଆପଣ ଖାଲି ଟାଇପିଙ୍ଗି କରିକି ଲେଖିଦେବେ ସର୍ଚ୍ଚରେ ନାଇଁ ଏଇଡ୍ରେସ ଟା ଏମିତିଆ ଦର କାର ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବ ସେମିତିଆ।
ହଁ ଠିକ ହେଲେ। ସେ ଏ ଠିକ କହିଲେ ମାନେ ଆମରିଏଇ ସୁବିଧା ପାଇଁ ସେଇଟା ବି ଏଁ ଭଲ ଗୋଟେ ଜାଗାରେ ବସି ମାର୍କେଟ ଗଲି। ଏ ମାନେ ପଚାରିଆକୁ ପଡିବ ଏଇ ଜିନିଷ ଟା କୋଉ ଦୋକାନରେ ମିଳିବ ସେ ଦୋକାନ ଟା ବି କୋଉଠି ଅଛି। ସେ ପଚାରିବା ପାଇଁ ପଡିବ ତ ସେଇଟା ଟିକେ ବହୁତ ମାନେ ହେଇଯିବ ମାନେ ବହୁତ ଟାଇମ ଲାଗିବ ସମୟ ଲାଗିବ।
ହଁ।
ତଥାପି କିନ୍ତୁ ଅନଲାଇନ ସପିଙ୍ଗ ବି ଟିକେ ଦେଖି ଚାହିଁକି ବି କରିବା ଉଚିତ ମାନେ ସବୁ ଜିନିଷକୁୁ ଦେଖିକି।
ହଁ ଗୋଟେ ଗୋଟେ ଚିରା ବି ଆସେ ମୋର ତ ହେମିତି କେବେ ଆସିନି କିନ୍ତୁ ଆସେ ମୋ ମାମା ଦିନେ ମାନେ ମୋ ମାମା ଦିନେ ଅର୍ଡ଼ର କରିଥିଲେ। ସେଇଟା ମାନେ ଡ୍ରେସ ଅର୍ଡର କରିଥିଲେ ସେ କପଡ଼ା ପଳେଇ ଆସିଥିଲା ସେଦିନଠୁ ମୋ ମାମା ଆଉ ଅର୍ଡର କରିନାହାନ୍ତି।
ଓ ହଁ।
କିନ୍ତୁ ମୁଁ ଅର୍ଡର କରେ।
ଅ ସେଟା ଆଉ ଆସିଥିବ କଣ ମାନେ ଟିକେ ହୁଏତ ଏପଟ ସେପଟ କଣ ହେଇଯାଇଥିବ ଯଦି ହେଇଯାଇଥିବ। ମୁ ପ୍ରାୟତଃ ଏମିତି ହୁଏନି ମୁଁ ବି କେତେ ଜିନିଷ ମାନେ ମଗେଇଛି ସେଥିରେ ଆସିଛି ଠିକ ଠାକ୍।
ଆପଣ ମାନେ କୋଉଥିରୁ ମଗାନ୍ତି ମିଶୋରୁୁ ନା ଫ୍ଲି ଫ୍ଲିପକାର୍ଟ ରୁ?
ହଁ ସେମିତି ମିସେଇକି ଉମ୍ ସବୁଥିରୁ।
ଫ୍ଲିପକାର୍ଟରୁ ତ ମୁଁ କେବେ ଅର୍ଡ଼ର କରେନି ମିଶୋରୁ ସବୁବେଳେ ୟୁଜ୍ କରେ, ଆ ଫ୍ଲିପକାର୍ଟରେ କଣ ମାନେ ଖାଇବା ମିଳେ ନା କେବଳ ଡ୍ରେସ୍?
ହଁ ନା ସେ କେବଳ ଡ୍ରେସ୍ ମିଳେ ଆଉ ସବୁ ଆଇଟମ ମିଳେ। ଡ୍ରେସ ହେଲା ଶାଢୀ ହେଇଗଲା ଆଉ ପୁଅ ମାନଙ୍କର ଝିଅ ମାନଙ୍କର। ସମସ୍ତଙ୍କର ସେ ସବୁ ମିଳିଯାଏ ଆଉ ମେକଅପ୍ ଜିନିଷ ବି ମିଳିଯାଏ ଏସବୁ।
ମୁଁ ତ ଶୁଣୁଛି ଫ୍ଲିପକାର୍ଟ ରେ ମାନେ ଖାଇବା ମଳେନା କଣ?
ଅ ମୁଁ ସେ ବିଷୟରେ ମୁଁ ସେଇଟା କେବେ କରିନି ତ ସେଇଟା ଜାଣିଇନି। ଗ୍ରସରୀ ଜିନିଷ ପ୍ରାୟତଃ ଯେମିତି ସଉଦା ପତ୍ର ହେଇଗଲା ସେଇଟା ଟିକେ ଆସି ଯାଏ ମୁଁ ଦେଖିଛି ମାନେ ଆସେ।
ଓହୋ।
କିନ୍ତୁ ଆମକୁ ଟିକେ ଦେଖିକି କରିବାର ଅଛି କୋଉ ୟା ଡୁ ସିଆଡୁ ମାନେ କୋଉ ଅଲଗା ସାଇଟ ରୁ ଖୋଲିକି ଯେମିତି ଲିକ୍ କ୍ଲିକ କରେ। ଲିଙ୍କ ଉପରେ କ୍ଲିକ କରିକି ଏଇସବୁ ଜିନିସରୁଟିକେ ବଞ୍ଚିକି ରହିବାର ଅଛି କି ଫେକ ଆଇଡି ରୁ କିଛି ମଗେଇବାର ନାହିଁ।
ଗୋଟେ ଗୋଟେ ମାନେ ଅଲଗା ଲିଙ୍କ୍ ଆସୁଛି ସେଇ ଲିଙ୍କ ମାରି ଦବମାନେ ପଇସା କଟିଯାଏ।
ହୁଁ ସେଇଟା ଟିକେ ଆମକୁ ଜଗି ରଖିବାର ଅଛି।
ହଁ। ମୋର ତ ଗୋଟେ ସାଙ୍ଗର ସେମିତି ହେଇଥିଲା ସେମ୍ ମାନେ ତାର ପାଆଶହ ଟଙ୍କା କଟି ଯାଇଥିଲା।
ହଁ ସେଇଟା ତ କହନ୍ତି ସାଇବର ଠକେଇ ସେଥିପାଇଁ ଅନଲାଇନ ରେ ଆମେ ଯେ ଜେତିକି ସୁବିଧା ପାଇପାରୁଛେ ସେତିକି ବି ଅସୁବିଧା ବି ଭୋଗୁଛି ଟିକେ ବାସ୍ ଟିକେ ମାନେ ସଚେତନ ନାହିଁ ନାଇଁ ବୋଲି। ମାନେ ଆମେ ଜାଣୁଥିବୁ ଯେ କୋଉଟା ଠିକ୍ କୋଉଟା ଭୁଲ ଜାଣିବା ଦରକାର କୋଉ ଜିନିଷ ଆମକୁ ବାହାରେ କାହାକୁ କହିବାର ଅଛି କୋଉ ଜିନିଷ କହିବାର ନାହିଁ ଏସବୁ ଜାଣିବା ଦରକାର ଆମର।
ହଉ ଠିକ ଅଛି ମୁଁ ରଖୁଛି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଜ୍ଞା।
ଜଣେ ବୋଲି ଜାଣିଲି ରଖୁଛି।
ଆଜ୍ଞା ଆଜ୍ଞା।